ଆଜ୍ଞା।
ତମ ଡିଉଟି କେତେବେଳେ କି?
ଡିଉଟି ସରିଲା।
ଡିଉଟି ସାରିଲାଣି।
ହଁ।
ଓହୋ।
କଣ କହିଲ?
ହ
ହଁ ଶୁଭୁନି ବାହାରକୁ ଆସି କଥା କୁହ?
ମୁଁ କହିଲି ମୁଁ କହିଚିଯେ ହ୍ୟାଲୋ।
ହଁ।
ମୋର ତ ନେଟୱାର୍କ ଅଛି।
ତମ କଥା ବ୍ରେକ୍ ହଉଛି।
କଣ ହଉଚି।
ମାନେ? କହିଲି ତମ କଥା ବ୍ରେକ୍ ହଉଚି ତମେ କୋଉଠି ପସିଛ ବାହାରକୁ ଆସିକି କଥା ହୁଅ?
ବାହାରେ ପରା ଅଛି।
ହଁ ଏବେ ଠିକ ଶୁଭିଲା ହଁ କଣ କହୁଥିଲ କାଲି ଯାଇଥିଲ?
ହଁ ଯାଇଥିଲି ଷ୍ଟାଟସ ଦେଇଛି ଦେଖିନକି?
ହଁ। ଆସିଲ କେତେବେଳେ? ଆଁ ଆସିଲ କେତେବେଳେ? ହ୍ୟାଲୋ।
ରାତି ଏଗାରଟାରେ।
ଆରେ ଫୋନ ଟା ଧରିକି କଥା ହୁଅନି।
କଣ କହୁନ ରାତି ଏଗାରଟା ଆ
ଓ ହୋ। ରାତି ଏଇ ଗୋଟେରେ କଣ ଖାଇବା ହେଇଥିଲା କଣ? ଖାଇବା ହେଇଥିଲା କଣ ହୁଁ।
ପୋଟଳ କୁରୁମା।
ହଁ।
ହ୍ୟାଲୋ।
ହଁ ଆଉ।
ପୋଟଳ କୁରୁମା ଆଉ ଓ ଚିକେନ୍ ଚିକେନ ଭାତ
ହଁ।
ଆଉ ପୁରୀ ପଲଉ ଆଉ ଆଉ କଣ ହେଇଥିଲା ରାଇତା। ଆଉ ଖିରି ଆଉ ଚିକେନ ଆଉ ଡାଲି। ଆଉ
ହଁ।
ଆଉ ମଦ ପାଇଁ ଚାଖଣା ଚିକେନ ପକଡା।
ହେ ଚୁପ ଆଉ ତମର ଆଜି ରୋଷେଇ କଣ କରିଥିଲ ଆଜି?
ରୋଷେଇ ଆଜି ମୁଁ କଣ କରିବି ଭାବୁଛି ତମେ ଯାହା କହିବ ସେଇଆ କରିବି।
ନା ଦିନରେ କଣ କରିଥିଲ?
ଦିନରେ କରିଥିଲି ସେଉ ଆଳୁ ଛୋପା ଆଉ କଦଳୀ ତରକାରୀ ଆଉ ଅମୃତଭଣ୍ଡା ପୋଡା ଚକଡ଼ିକି ଖାଇଥିଲି ଆଉ।
ଏ ହଁ ଓ ରାତିରେ?
ଆ ରାତିରେ କରିବି ଇ ଚିଙ୍ଗୁଡ଼ି ଫ୍ରାଏ ଆଉ ମଟନ ମଟନ କରିବି ଆଉ ଚିକେନ ମଗଲାଇ କରିବି ଆଉ କଙ୍କଡା ଚକ୍ କରିବି। ହଁ।
ଓହୋ। ଓହୋ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲ, ଖାଲିକି କଣ କରିବ? କଣ?
କାଲି କିଛି କରିବି
କାଲିକି କରିମି କରିମି ହେଲ ପୁଣି କହୁଚ କିଛି କରିମିନି ସନ୍ଧ୍ୟାବେଳେ ଖାଇଥିଲ କଣ? ହ୍ୟାଲୋ।
ସନ୍ଧ୍ୟାବେଳେ।
ହଁ ଆ ତମେ ଶୋଇ ପଡୁଛ କି ମଝି ରେ ମଝିରେ?
ନା।
ହୁଁ ସନ୍ଧ୍ୟା ବେଳେ କଣ ଖାଇ ଥିଲୁ?
ଏ ସନ୍ଧ୍ୟାବେଳେ ଖାଇଥିଲି ସିଙ୍ଗଡ଼ା ଫ୍ରାଏ ଆଉ ଟମାଟୋ ଅ କଷା। ଆଉ ବିମସି ମଗଲାଇ।
ଓହୋ।
ଆଉ କାଲିକି କାଲିକି ମୁଁ କି ରିବୀ ଆମର ଚାଉମିନ ତରକାରୀ ଆଉ ମୁଗ ମିଶର ଆଉ ପଖାଳ ଭାତ ଆଉ ପଖାଳ ଭାତ ସହିତ ଟିକେନାଗରୁ ରମ।
ହୁଁ ହୁଁ। ଆଉ ଗରମ ହଉଛି ନା?
କଣ କହୁଛୁ ସୁବୁନି ଫୋନ ଧରିକି ଭଲସେ କଥା
ମୁ କହିଲି ମୋ ଭାଉଜ ଅଛନ୍ତି
କଣ?
ଗରମ ହଉଛି ଭାରି ଜୋରେ।
ଫୋନ ଟା ଧରିକି ଭଲସେ କଥା ହୁଅନି ତମ କଥା ଶୁଭୁନି।
ମୋର ନେଟ୍ ୱର୍କ ଭଲ ଅଛି ତମର ହିଁ ନାହିଁ।
ତମେ ଫୋନ ଟା ଥୋଇ ଦେଇକି ଯାଇ କୋଉଠି କଥା ହଉଛ ଯେ କଥା ଶୁଭୁନି।
ମୁ ତମ ସହିତ କଥା ହଉଛି ମୁଁ ଫୋନ ଟା ଛାଡିଦେବି କି କଥା।
ଇଲୋ ମା।
ଇଜ ନଟ ଇମ୍ ପଶିବୁଲ।
ହୁଁ ଆଉ ଉ ତମ ଆଡେ ଗରମ ହଉଛି ନା ଆନେ ଜାମୁ ଗୋଳି ଖାଇଲଣି ନା?
ଜାମୁ କୋଳି, ଜାମୁ କୋଳି ମୁଁ କାଲି ଖାଇଥିଲି ଆଜି ଖାଇବି ଆଉ
କୋଉଠୁ ଆଣିଲ?
ମୁଁ କାଲି ଆଣିଲି ଆଜି ଆଣିଥିଲି କାଲି ବି ଆଉଥରେ ଆଣିବି। ଯୋଉଠୁ ଆଣିଥିଲି କାଲି ଆଣିଥିଲି ଆଜି ବି ଆଣିଲି କାଲି ବି ଆଉଥରେ ଆଣିବି।
କିଲ କେତେ?
କିଲ ହଉଛି ଦେଢଶହ ଟଙ୍କା
ଓହୋ ଆମେ ଆମେ ଜାମୁ କୋଳି ଆଣିକି କରିଥିଲୁ ଜାମୁ କୋଳି ମୋଜି ଟୁ।
ହଁ
ଜାମୁ କୋଳି ତ ମୋଜି ଟୁ କରିଥିଲି।
ମଜିଟୁ କଣ?
ଆରେ ଜାମୁକୋଳି ରେ ଥଣ୍ଡା ଭଣ୍ଡା ମିଶେଇକି ଜାମୁକୋଳିକୁ ଗ୍ରାଇଣ୍ଡିଙ୍ଗ କରିକି
ପିଇଲୁ ସମସ୍ତେ ଟେଷ୍ଟି ଥିଲା।
ହ ତାପରେ।
ଅ ଆରେ ଜାମୁ। କୋଳୀ ଟା ଆଣିକି ଗ୍ରାଇଡିଙ୍ଗ
ହଁ ବୁଝିଲି ବୁଝିଲି ବୁଝିଲି ବୁଝିଲି ବୁଝିଲି ବେଶୀ କଳା।
ଆଉ ଜାମୁ କୋଳିରେ ପୁଦିନା ପତ୍ର ଲେମ୍ବୁ।
ତମେ ଏମିତିରେ ବି କଳା ଭାଉଜ ବେଶୀ କଳା ହେଇଯିବ ଜମା ଖାଉନି ସିଏ।
ସମସ୍ତେ ପିଇଥିଲୁ ସ୍ପ୍ରାଇଟ ମିସ
ସେମାନେ ସେମାନେ ଗୋରା ସେମାନେ ପିଇନେ ଫରକ ପଡିବନି ତମ ପିଇନେ ଫରକ ପଡିବ।
ହଁ ପଢୁ ଆଉ କ କଣ ହବ ଆଉ କଣ ହବ ଯେ।
ଏକ ମୁ ଫଟୋ ବି ଗୋଟେ ଷ୍ଟାଟସ୍ ରେ ଦେଇପାରିବି। ସେକାଳି
ଚୁପ୍ ଗଟେ ଗରମ ହଉଛି ସନ୍ ସବୁଳ ବୋଉ ଘରେ ଅଛନ୍ତି।
ଆଉ ସୋହନ ଅଛି ନା ପଳେଇଲାଣି।
ଶୋହନ ଟିକେ ଫୋନ ଗେମ୍ ଖେଳୁଛନ୍ତି ନା କି ଫୋନ୍ ଦେଖୁଛନ୍ତି ନା କଣ।
ଆଉ କୋଉ ବଡ ହାରା
ବଡ ଭାଉଜ ଘରେ ଅଛନ୍ତି ମୁଁ ବାହାରେ ଅଛି।
ବାହାରେ କୋଉଠି ବାରିଆଡ।
ବାରିପଟରେ ଯୋଉ ଦୋଳିଟା ପଡିନି ସେଥିରେ ବସିକି ଝୁଲୁଛି।
ଆଉ କିଏ ଅଛି ତମ ପାଖରେ?
ଏକା ଅଛି।
ଏକା ଅଛ ମା ଲୋ ଏକା କେମିତି ରହୁଛ। କାହାକୁ କହୁନା ତମ ପାଖରେ ବସିବେ।
କଣ?
ହେଲୋ ଏକାଟିଆ ଅଛ?
ହଁ ତ।
କିଏ ନେଲ ଆସିବହେ ଯଆଦାର
ଛୁଆ ଧର ମୁଁ ଚୋପ।
ସକାଳୁ ସକାଳୁ ଆସିଚୁ।
ଆଜ୍ଞା ଆମ୍ବ ଆମ୍ବ କଞ୍ଚା ଆମ୍ବରେ ଲୁଣ ଲଙ୍କା ମଡେଇକି ଖାଇଥିଲି।
ଛୋଟ ଛୁଆ ସେଇନା ଛୋଟ ଛୁଆ ମାନେ ସେଇରା ଖାଇବେ ଆମେ ଖାଇବୁ ବ୍ରାନ୍ଦେଡ
ଯା ମ ନିଜ ମୁହଁ ଟିକେ ମିରରେ ଦେଖନି ଜନି
ଚୋରାରେ ଆଉ କଣ ଦେଖିବି ଦେଖିବା କଥା ତ ସେ
ଆଉ ଯୋଉ ଆମର ଗୋଟେ ନୂଆ ପକ୍ଷୀ ଆଣିଚୁ ଯେ।
କି ପକ୍ଷୀ?
ଏ ଦିଟା ଚଢେଇ କିଣିକି ଆଣିଛୁ।
ଚଢେଇଙ୍କୁ ଖୋଲା ଛାଡି ଦେଲେ ଭଲ ଲାଗିବ ପଞ୍ଜୁରିରେ ରଖିନେ କଁ
ଆରେ ନାଇଁ ମଜାକ୍ କରୁଥିଲି ଆଣିନି। ଡୋଣ୍ଟ ଟୁ ବି ସିରିଏସ ଡୋଣ୍ଟ ବି ସିରି
ଆଣିଆ ଆଣିବା ଜେଦି ଦର୍କାର ନାହିଁ ପାପ ହବ।
ହଁମ୍।
ଓଡିଆରେ ବ୍ୟାକରଣ
ହେ ତମ ନେଟୱର୍କ ପାଉନେଇଁ ଯେ?
କାହାର?
ତମର।
ମୋର ଘର ଏଇ
ତମେ କେବେ ଆସିବ?
ତମେ ଯେବେ ଡାକିବ।
ତମକୁ ଆମେ ଡାକିମୁନି କେବେ ବି।
ନ ଡାକିନେ ଯୋଉ ଆଉ ଜଣେ ଅଛି, ଆଉ ଜଣେ ଅଛି ସିଏ ଡାକି
ଆଉ କେହି ଡାକିବେନି ସେଇଟି ଥା।
ଆଉ ଜଣେ ଅଛି ସିଏ ଡାକିନେ ପଳେଇବି।
ଆମେ ଯେ ତମୁକୁ ଡାକିବୁରି।
ତମେ ତ ଡ ଡାକିଲେ କଁ ହେଲା।
ହଁ ଯାଆ ଆଉ କିଏ ଡ଼ାକୁଛି ତାଙ୍କ ଗରୁକୁ ଯା। ଆମର ଜାଣିଛୁ ଆହୁରି ଭକ ଆହୁରି ବୋହୁତ ଗୁ ଫୁଲ ଗଛ ଆଣିକି ଲଗେଇଛୁ।
ସେଟା ଗୋଟେ ଭଲ କାମ କଲେ ଏଥର।
ହାଁ।
ଯାଆ ହୋଉ ଗୋଟେ ଭଲ କାମ କଲେ।
ହୁଁ ଆଉ ବାଇଗଣ ଗଛ ବି କାଲି ହା ହାଟରୁ ଆଣିକି ଲଗେଇଛି।
ଶୁଣ ଭାଉଜ ଉଁ ଟ ହୁଁ ଭିତରୁକୁ କଇଲି ଆମର ଯୋଉ ଲାଟିନ୍ ପଛ ଆଡେ ଯୋଉ ଜାଗା ଟା ନାହିଁ ସେଇ ଥୁଁ ସେଇ ଜାଗାରେ ଆଉ ଖଳାରେ ଏବେ ତ ଜିତୁ ପଳିଆଇଲା। ଏଇ ଋତୁ ଆଇଲା ଏଇ ଋତୁ ରେ ତମେ ଗୋଟେ କାକୁଡି ଓ ବାଇଗଣ
ହଁ।
ବିଲାତି ଗଛ ଲଗୋଉନ ଭେଣ୍ଡି, ବିଲାତି ବାଇଗଣ
ଲଗା ହେଇଚି ଯୋଉ ସେପଟ ସାଇଟ୍ ଟାରେ ବାଇଗଣ ଆଉ ଭେଣ୍ଡି ଅ
ହଁ ମୋ ବଡ ଭାଉଜ ବି ସେମିତି କରନ୍ତି ତାଙ୍କର ଅଧା ଖାଇବାକୁ ଦେଇକି।
ଲଗା ହେଇଛି ସେମିତି ଲଗେଇ ଯେମିତି ବାଇଗଣ ଅଛ, ଆଉ ଭେଣ୍ଡି ଗଛ, ଆଉ ଲଙ୍କା ଗଛ ଟିକେ ଲାଗିବ।
ଆଗ ପରେ ଯୋଉ ଗୋଲାପ ଗଛ ଟା ନାହିଁ?
ଆଗ ଘରେ କୋଉଠି ଗୋଲାପ ଗଛ ଅଛି?
ତମ ଘରେ ଗୋଟେ ଗୋଲାପ ଗଛ ଏ ନାଲି ଗୋଲାପ। ନାଲି ଗୋଲାପ ଗଛ ଗୋଟେ ନାହିଁ?
କୋଉଠି?
ତମ ଚୋହୁଁରା ଆଗରେ।
ନାମ ସେ ଗଛଟା ଓପାଡିକି ଆଣିକି ବା ଲଗେଇଛନ୍ତି ଏଠି ଲାଟିନ୍ ପାଖରେ କେବେଠୁ।
ସେଇ ଗୋଟା ଗୋଲାପ ଗଛ ଟାକୁ ସାଇତି କରିକି ରଖିବ।
ଆଉ ଛାତ ଉପରେ ଯୋଉ ଦିଟା ଅଛି
ଛାତ ଉପରେ ବି ଲଗେଇଛ।
ହମ ଦେଖିନ କି ଗୋଟେ ହେଲା ପିଙ୍କ କଲର ଗୋଟେ ୟେଲୋ କଲର
ତମେ ତମେ ଦେଖିନ କେବେ?
ହଁ
ତମେ ଦେଖିନ କଣ କହିଲ?
ଉଁ ପୁଦିନା ଗଛ ବି ଲଗେଇଛି।
ଛ
ଆଉ ତମେ ରୁହ ମୋ ନେଟୱର୍କ ପାଉନି ତମେ ରୁହ ପରେ କଲ୍ କରିବି ଟା ଟା।